ହୁଁ, ହାଲୋ।
କରିବୁ ଲୋ ଆଜି ରଜ ଜରେ ଏତେ ଜୋର ଖରା କାଟିବ। ହାଲୋ।
ଖରା ହଉଛି ଗୁଳୁ ଗୁଳିଟା ବି ହଉଛି।
ହଁ ବା।
ହୁଁ।
କହୁଥିଲେ ରଜରେ ପ୍ରବଳ ବର୍ଷା ହବ ଟିକେ ରଜ ପାଗ ହେଇନାହାନ୍ତା ନା।
କିଏ ଜାଣିଚି ଏଇ ଖୁଣି ଖରାହଉଚି ଆଉ ଟିକ ଗୁକୁ ମେଘ ନହବ ବୋଲି କିଏ ଜାଣିଚି।
ଆଉ ହବନି ସେଇ ସନ୍ଧ୍ୟା ବେଳକୁ ପୁଣି ଦିନ ମାନ ଆଜି ପହିଲୁ ରଜ। ସେ ମ୍ ମାନ୍ଦେଇଲା ଟୁଇଙ୍କିଲ୍ ମନ କରିଥିଲା କାଲି
ହଁ।
କୁଆଡେ ବୁଲିଯିବା ଆଉ ତ କେହି ଯିବେନି। ହା ଆଉ ତୋର
ହଁ।
ହଁ ହେଇଲୋ ଫେର ଧକ ଧକ ହେଲାଣି ଲୋ। ଦେଲା ଧକ ଧକ ହଉଚି ପଳା ନହଲେ କଟି ଜିବଲୋ।
ହଁ ଏଇ ପା ଅଛି। ମୁଁ କହିନି ଏଇ ଯୋଉ ତାପରେ ହେଠାରେ ବହୁତ ମାନେ ପୁଣି ତା ଭିତରେ ଦୁନିଆ ଆସ ଇଏ ଲୋ ହେଟି କଣ କହନି ତୁ ଯିବ
କୋତରା ଝାଡା ହଁ ବା।
ସେଇରା ତ ଏବେ ନୂଆ ହେଇଚି ପୁଣି ଛାଡ଼ ସେ ହଁ ଦୁନିଆ ଲୋ ଦେଖୁଚୁ ନା ଗୋଟେ ଦିଟା ଝିଅଙ୍କୁ ଦିଟା ଝିଅ ହଉଚି ଯାଇଥିଲେ ତାଙ୍କୁ ଏଇଟା ଇଁ ଦେଖିଥିନି କହିଲା ୱାଣ୍ଡରଲା କୁ ଯିଏ ଆସୁଚି ପାଣି ବୋତଲ ପଚାଶ ଷାଠିଏ ଟଙ୍କା ଆଉ ଆମକୁ ସେଠି ବାହାରେ ଯାଉଚୁ ଏଠିକି କେହି ଆସିବନି।
ହଁ ବା, ସିଏ ମୁଁ ତାଙ୍କ ରିଲ୍ସ ଦେଖେଇ ଲୋ।
ହଁ ହଁ, ସେଇ। ସେଇ ଝିଅ ଦିଟାକୁ ସେଇ ମାଡଲା। ନା ଆଡଭାର୍ଟାଇିଜ୍ ପାଇଁ ନେଇ କିଏ ଭାବିଲା ଏଇ ଯୋଉ ମୋବାଇଲି ସେୟାକୁ କହିଲା ପୁର୍ ପୁରୀ ହଉଚି ଏଟା କେତେ ସମୟ ରହିପାରିବୁ? ଆଉ କିଛି କରି ଗୋଟିଏ ଦିନ, ଠାକୁରଙ୍କ ଦର୍ଶନ କରିବୁନୁ ଆଉ କଣ ଖାଲି ଗାଧେଇବାକୁ ଯିବୁ?
ହଁ, ହୁଁ-ହୁଁ-ହୁଁ-ହୁଁ-ହୁଁ, ଏ ତୋ ନଣନ୍ଦକୁ ଜୁଟେଇକି ପଳା।
ହଁ ତା ନଣନ୍ଦ ପୁରା ମେଁ ଫେୟାର ଯାଇ ନେଇକି, ଏଇ ଅଠର ହଜାର ଲୋକ ଗୋଟେ ମାନେ ଚବିଶ ଘଣ୍ଟା ଆଉ ସେ ବା କହିଲା କଟକରରେ ଗୋଟେ ଅ ଚି, କଟକରେ ଗୋଟେ ଅଛି ଛଅଶ ଟଙ୍କା ଟିକେଟ୍। ସେଥିରେ ଏତେ ବି ନାହିଁ ସେଇଟା ପୁରୁଣାଟା। ନାଇଁ ଆଉ ବଦା ଖାଇବା ପିଇଆ ତୁ ସେଠି ଖାଇଆ ପିଇଆ ନାହିଁ? ସେଇଠିକି ଚାଲ ଯିବା। ମୁଁ ତ କହିଲେ ତୁ ପଳାଲା। ତୋ ବୁଢାକୁ ନେଇକି ଯିବା ଆଉ କୋଉ ମନ୍ଦିରରେ ହବନେଇ? ଆଉ କୁନଦେଇ ତ ଯିବନେଇ ଆଉ ଅଲ୍ ସିଏ ତ ଛାର ଗାଁରେ ରହିଲା ସିଏ ଇଏ ହଉନି, ସିଏ ହଉନି ଆଉ ଜାଲ ନା କି ଯିବା ବୁଲି କି ଆସିବା ମୁଇ ପଇସା ଖର୍ଚ୍ଚ କରି ମୁଇଉ ଚାଲିଲା ନଈରେ ତମ ଗାଁ ନଈକି ପଳା ସେଇଠି ବୁଡ ଦବୁ
ହିଁ ହିଁ ହିଁ
ହୁଁ
ଦେଖିକି ଦେଖିକି ରଜ କରିବାକୁ
ହୁଁ। ହଁ ବା
ତ
ମା ଚିକେନ ଭା ତ ଡାଲି ଆମ ପୁଅ କୁ ବା ସିଏ ବା ଆଜି ରଜ ବୋଲି ଜାଣିପାରୁଚି ଶୋଇନେ ଛଅଟା ବେଳୁ ଉଠିଲେଣି ହେ ହେ ହେ ଛଅଟା ବେଳୁ ଉଠିଲା ଯେବେ ନ
ତ ଝିଅ ଉଠିକି ଘୋ ଘା ହେଇଥିବ ସେ ସେଇଠି କ
ନା ଲୋ ମୋ ଝିଅ ପଛରେ ଉଠିଲା ସେଇ ଯୋଉ ଏ ଇଏ
କି ହେଇଛନ୍ତି।
ଏ ଉଠି ପଇଲା ପା ସେଇ ଡ୍ରାଇଭର କିଏ ଗାଡି ଲଗେଇଥିଲା ଧୋଇବ ବୋଲି ଗାଡି ସେ ପାଞ୍ଚଟା ଏଳେ ଫୋନ୍ କଲା ଆଉ ଇଏ ଶୋଇଲାନି ଉଠି ପହଲା ସେ ହଁ ସେ ତାଙ୍କର ଗଲେ- ରେ ଉଠି ପଇଲା
ଉଠିକି ଖେଳୁଚି ନା ତୁ କାମ ଧନ୍ଦା କରୁଛୁ। ନା ହଇରାଣ କରୁଛି ସବୁବେଳେ
ଆଁ
ହଇରାଣ କରୁଛି ନା କାମ ଧନ୍ଦା କରିବାକୁ ସାହାଯ୍ୟ କରୁଛି। ମୁ କହିନି ହଇରାଣ କରିଛି କି ନା ଶୋଇଛି ଖେଳ
କିଏ?
ପୁଅ କୁ ଶୋଇ ଦେଲି
ସିଏ କ୍ଷ ତା ମନ ହବ ଦବ ଯଦି ଖେଳିବ କାଲି ସଞ୍ଜ ବେଳେ ଯୋଉ ଚିଡା ଚିଡିଲା ଦୋଳିରେ ଶୋଇଲାନେଇକି ଙ୍ଗ ଖଟ ରେ ଶୋଇଲା ନେଇ କହିଲା ମତେ ଖାଲି ଧର। ଖାଲି ଶୋଇଦେଲା ଖେଣି ଦୋଳିରେ କି ଖଟରେ ଖାଲି ନାହାଳିଲା।
ନାହାଳିଲା କାହିଁକି? ତାର ବିଗିଯାଇଚି। ବିଗିଡ଼ି ଯାଇଚି ଆଉ ହୁଁ ହଁ ଆଉ।
ଛୁଆଙ୍କ
ତୁ ତାହେଲେ ହଁ କେଁ କେଁ ହେବେ ତାହେଲେ କବିର ଜେ ଚି କେନେ ଆଣିବେ ତୁ ତୋର କରିକି କରିବୁ।
ଚିକେନ ନୁହୁ ମଟନ ଜଦି ଆଣିବେ କରିବି ମସଲା ମସଲି ସବୁ ହେଇଯାଇଚି ନହେଲେ ସେଇ ଅଣ୍ଡା ତର ହଁ ଅଣ୍ଡ ଡା ତରକାରୀ ହେଇଚି ଡାଲି ହବ ନହେଲେ ଖାଇବୁ। ଆଉ ମସଲା କଣ ରାତିକି ହଉ ନହେଲେ ମସଲା କଣ ଏଇ
ହଁ ସେ ପିଆଜ ସେଇଟା ଗୋଟେ ଅଡୁଆ ଛିଡେଇ ଦେଇଛୁ ଆଉ ଖାଲି କଷିବୁ ଆଣିଲେ ଆଉ ନନେ ଆଗୁଆ କଷିଲେ ସେ ଖାଲି ଆଣିବେ ତ
ଏ ଅ ଆଣିବେ କି ନ ଆଣିବେ ସିଏ ଯଦି ବ୍ୟସ୍ତ ଫେର ଜେ
ହଁ ହଁ ତାହେଲେ ଏ ଖୁଣି ରଜରେ ରଜରେ କଣ କନି ଫାଙ୍କା କାମ ନାହିଁ ସେଥିପାଇଁ ଗାଡିଗୁଡା ଧଉଥିବେ ଆଉ।
ହଁ ନା ଗାଡି ଭିଡ ହଉଛି ଚି ଏରା ରଜ ପାଇଁ ବନ୍ଦ ସବୁ -
ହଁ ସେଥିପାଇଁ ଗାଡିଟାକୁ ସେଗାକୁ ଧଉଛନ୍ତି ସେ ସପା କରି ଅଛନ୍ତି ଆଉ ଆଗରୁ ତ ଆସଚି ଯୋଉ ବିଶ୍ଵକର୍ମାରେ ଆହୁରି ଭିଡ ଆଉ ଗୋଟେ ପିଲା ଏମିତି ଗୋଟେ ପିଲା ରଖିଛି ନିଜେ ତାଙ୍କ ସାଙ୍ଗରେ ସା ତା ସାଙ୍ଗରେ ଇଏ ହଉଛି
ଆଉ ସେ ଏଇଗୁଣି ଅଧିକ ରନିଂ ହେଲେ ଯୋଉ ପିଲା ଆଉ ଗୋଟେ ରହିବ ନା ଆଉ ଏଇଭଉଣୀ ତ ପିଲା ସେଇ ତା ପସେଣ୍ଟ ରୁ ମାଲିକ ପସେ ସେଣ୍ଟରୁ ନବନି ତା ପରସେଣ୍ଟ ରୁ ନବ ଆଗୁଡେ ଯଇ କିଏ?
ହୁଁ ହୁଁ ଆଡେ ହୁଁ ସେରାଏଇ ପୁଣି ଖରାରେ ଭୁତ୍ ତୁ ପୁରା ପରିଶ୍ରମ କାମ ଆପଣ
ଆଉ ହେଲ ବା ସେଆ ସବୁଦିନ କହୁଛନ୍ତି ମୋତେ ତେଲ ମାରିକି ଘସ ମୋ ପାଦରେ ସେରା ଯଉ ସ୍ପ୍ରେ କରିକି ସେ ଇଏ ସେ ଲ ଛୁଆ ଟା ଦିଦି ବଡ ଗାଡି ଲାଗିଲା ଇଏ ପାଣି ମାରିଛନ୍ତି ଆଉ କାର ଫାର ଲାଗିଲେ ସେ ତାର କରିଛି ଆଉ ନ ମାରିଲେ ଏରା ଡେରି ହବ ବ ହଁ ଡେରି ହବ।
ଦି ଗାଡିଆ ତାପରେ ତାପରେ ଆଉ ନାଗିବ।
ହଁ ହଁ ହଁ ଡେରି ହବ ନା ସେଇଥିପାଇଁ ତାଙ୍କର ଶୀଘ୍ର ସିଏ କାମରେ ସାହାଯ୍ୟ କରିଦୋଉଚନ୍ତି ଟିକେ ଆଉ
ଲୋ ଟାଇମ କଣ ସେଇ ଏତିକି ରହିଚି ବଢୁନେଇ
ଆଁ।
ଟାଇମ ସା ତୋର ଏମିତି ଚଉରାଳିଶ ସେକେଣ୍ଡ ହେଇଚି।
ଛଅ ମିନିଟ ଚଉରାଳିଶ ସେକଣ୍ଡ ଆଉ ବଢିବ ନାଇଁ ଆଉ ହୋ ଚି ଚି ଭାତ ହେଇସାରିଲାଣି ତୋର
ହଁ ଭାତ ଡାଲି ଆଉ ମା ତ କିଛି କରନଥିଲି ତେଲରେ ଭାଜି ଦେଇଛି, ଆଳୁ ସିଝେଇ ଦେଇଛି, ଖାଲି ମସଲା ହେଇନି ବି କିଛି କଟାକଟି କରନି କରିବି, ଚିକେନ କରିବି, ଆଉ ସେ ସାଲାଟ ଫାଲାଟ ହବ। ସେ ଯେ ପଳେଇଚି ଗଲା ଯାଉଛି ମୁଁ ଏକମାତ୍ର ଅପା ଘର ଆଡେ ବୁଲି ଆସେ। ଆଉ ଗୋଟେ ମାଡ ଗୋଳ ନାଗିକି ରୁଷି ଥିଲା ଗା ଚୁନି ଡାକିଲା, ଟାଣି ଘୋସାରି ନେଲା ଗାଧେଇଲା ତାକୁ ଆଣି
ତୋ ପୁଅ ତୋ ପୁଅ ରୁଷିଲାଣି।
ଲୋ ନାଗୁଛନ୍ତିୁ ଲୋ ସେ ତା ମୁଣ୍ଡ ଧୋଇଥିଲା ଆଜ୍ ସେ ଗାମୁଛାଟାରେ ଇଏ ଗାଧାଏନି ତିନଦିନ ବୋଲି ସେଇଟାକୁ ସେ ମୁଣ୍ଡକୁ ଭିଡ଼ି ଦେଇଥିବ ନାଲି ଗାମୁଛା ଟେ ପତଳା ଯୋଉ ସିଏ ଯଉ ଭଳିଆ ଖଣ୍ଡିକ କ କା ତା ଠୁଁ ଛଡେଇ ଆଣୁଚି ସିଏ ତାକୁ ମାରୁୁ ଛି ମାନେ ରଜରେ ବି ସେ ଏଇନୁ ଶୋଇ ଶୋଇ କି ଉଠିଲା ସାଢ଼େ ନଅଟାରେ ଥିଲା ତ ନାଁ ଦାନ୍ତ ଘଷି ଦେଇକି ଆସିକି ଟିକେ ଗା ଧେଇଆକୁ ପୁରା ବ୍ୟସ୍ତ ଆଉ ପୁଣି ମାନେ ଅସମ୍ଭାଳ ମୁ କହିି ନି ଯେ ମୁଣ୍ଡା ତାର ସୁଖୀ ଯାଉ ତାର ଦବ ଆଜି ରଜରେ ନାଗର
ତୋ ପୁଅ ଶୋଇଥିଲା ତୋ ପୁଅ ଶୋଇଥିଲା ସାଡେ ନଅଟା ପର୍ଯ୍ୟନ୍ତ?
ଉଠିକି ମୁଣ୍ଡ ଧୋଇକି ଗାଧୋଇକି ମୁଣ୍ଡ ଧୋଇକି ଆସିକି ମୁଣ୍ଡରେ ଭିଡ଼ି ଦେଇଥିଲା ଗାମୁଛା ଇଏ ଉ ଠିଲା ତ ନାଇଁ ପୁରା ବ୍ୟସ୍ତ ଗାଧେଇବାକୁ ହୁଁ। ସେ ମାଡ଼ବଳ ଲାଗି ରଷିକି ଶୋଇଥିଲା ମୁଁ କହିଲି ସେମତି ଶୋଇଥା ମୂଳରୁ ଡାକିବିନି। ଭଉ ଲୋକଚଥ ପୁଣି ଯାଇ ଗାଧେଇ ଡ୍ରେସ ପିନ୍ଧିକି ପଳେଇଲା ଖାଇବାକୁ ଖାଇଲାନି ବକଟେ ନାକୁରୁ ପିଠା ଖାଇ ଦେଇକି ପଳେଇଲା।
ହଁ।
ହଁ। ଦୋଳି ଗୋଟେ ଦି ମୋ ଦୋ ଲଗେଇ ଯାଇକି ଡ୍ରେସ ଆନିନି ପା କୋଉଠୁ ଲୋ ଉଁ ଉଁ ଏ ଯୋଉ ରିଙ୍କି ଜୁଲି ସେଇ ଡି ଡ଼ି ମାର୍କେଟ ରୁ।
ଡିଡି ମାର୍କେଟ୍ ରୁ ହଁ। ସେଇତ ବଢିଆ ଡ୍ରେସ୍ ରଖୁଛନ୍ତି କି?
ହଁ ଲୁ ତାଙ୍କ ପାଖରୁ ହେଲେ ଟିକେ ସୁବିଧା ପାଇବ ସୋରୁମ ରେ ସେଇ ଡ୍ରେସ୍ କୁ ଡବଲ ରେଟ ନେଉଛନ୍ତି। ଆଉ ଝିଅ ଖାଲି ବାହେତରୁ ଗୋଟେ ଚୁଡ଼ିଦାର ଟେ ଆଣିଲା ବରମୁଣ୍ଡା ହେଲା
ହୁଁ
ଆଉ ଉ ପାଉଚୁ ଦେ ସେ ଚପଲ ଆଣିଲାନି ତାର ମନକୁ ଗଲାନି ପଳେଆଇଲା କରିମି ସେ ଜନ୍ମଦିନରେ ଯିମି ଭଲ ଡ୍ରେସ ଆଣିମି ଏୟା ଆଉ ଗୋଟେ ଡ୍ରେସ ଅନଲାଇନ ହେଇଥିଲା ଯେ ଗୁଡା ଛୁତକାର ଉପର
ହୁଁ
ତାର ପେଣ୍ଟ ନାଇଁ ଗୋଟେ କଟିଙ୍ଗ ଚୁଡ଼ିଦାର ଯୋଉ ଡିଜାଇନ
ୱାନ ପିସ୍ ୱାନ ପିସ୍
ପିସ୍ ଉଠିଲେ କଟିକି ଜୁତାର ଯୋଉଟା ଏଇ ଯୋଉ ଏଇ ଯୋଉ ଜଙ୍ଘ ଉପରେ ପଡେ ଯୋଉ କଟିଙ୍ଗ ଟା ସୂତାର ଦି ସାଇଟରୁ ଯୋଉ କଟିଙ୍ଗ, ସେମତିଆ ସେଥିରେ ଗୋଟେ ଜାଲି ଟାଇପ୍ ହୁଁ, ହୁଁ। ସେମତି ରହିବା କଥା ଖାଲି ଉପରଟା ପୁଣି ତେଢ଼ିଆ ମେଢ଼ିଆ ସିଲେଇ ପଡିଛି ମୁଁ କହିନି ଆରେ ଦୁଇଶହ ସତୁରି ଟଙ୍କା ଦେଇକି, କହିଲା ରିଟର୍ଣ୍ଣ କରିମି ରିଟର୍ଣ୍ଣ କରିବି କରିବି ଯେ ଦୁନିଆ ଏ ଏଇଆ ଏକାଉଣ୍ଟ୍ ନମ୍ବର ଦିଅ, ଅମକ ଦିଅ ସମକ ଦିଅ, ଆଁ-ଆଁ-ଆଉ ଯଦି
ହୁଁ।
ମୋବାଇଲରେ ସୁନ୍ଦର, ଦେଖିଲା ବେଳକୁ ଆସୁଛି ଏମତିଆ। ସେ ଫୁଣି ପିଚ୍ ଖସିଯିବା କପଡା କିନ୍ତୁ
ହୁଁ।
ମୋର ଟାଇମ୍ ବଢୁନି।
ଏଇବା ନଅ-ଅ-ଅ ମିିଣ୍ଟି ହେଲାଣି ଏ ଆଉ ତିରିଶି ଚାଳିଶି କୋଡିଏ ସେକେଣ୍ଡ ଆଉ
ଯିଏ ସେତିକି ଆଳୁକୁ କଣ ବଢ଼ୁନେଇ ସାତ ମିଣ୍ଟି ଚଉରାଳିଶ
ନା ନା ଆଉ ମିନିଟେ ଦଶ ମିନିଟ ହବ ହେବାକୁ ଯାଉଛି ଆଉ ଦୁଃଖିଆ ନନା ଗାଧେଇ ସାରିଲେଣି ହଁ
ସିଏ ଗାଧେଇବା ଲୋକ ନା
ସେ ଦିଟା ହେଲା ତାଙ୍କର ଆଜି ବା ଜନ୍ମଦିନ ନା ନା ନା ନା ନା ନା ହଁ ହଁ
ଜନ୍ମଦିନରେ ବି ସେଇ ଦିଟା
ହାସ୍
ଦିଇଟାରେ ସରି ଏଇ ଫୁଣି ଟିକେ ଶୀଘ୍ରହେଇଗଲାଣି କାମ ନୁହଁ ନା
ଘରେ ରହୁଛନ୍ତି ବୋଲି ହଁ
ପୂର୍ବରୁ କାହିଁ କାଢିବୁ ଆ ସକାଳୁ ଦାନ୍ତ ଘସି କେତେବେଳେ ଉଠିଲା ମାନେ ସକାଳୁ ଉଠିଲେ ବି ଦାନ୍ତ ଘସିଲେ ମାନେ ଖାଇବା ଆଣିବୁ ଚାଲୁ ତୁ ଟିକେ ଆଉ ଚାଲୁନା ଆ
ଆଉ ପେଣ୍ଟ ସାର୍ଟ କରିଛନ୍ତି ନା
ନାଲୋ ସିଏ କରିବେ ନି ସେ ସମସ୍ତଙ୍କର କରିବେ ତାଙ୍କର କରିବେନି ସାର୍ଟ ଖାଲି କରିଦେଇଥିଲେ ସାର୍ଟ ପେଣ୍ଟ୍ ଏ ଯୋଉ ମାମୁଁ ଘର ଯୋଉ ବାହାଘର ହେଇ ନଥିଲା ସେଇ ଥିରେ ଦିଟା ସାର୍ଟ ପେଣ୍ଟ୍ କରିଥିଲେ ଯେ ଯାହା ତ କିଣିଲି ପିନ୍ଧିଲି ମୁଁ ରଖୁନି
ହୁଁ ହଁ ସବୁ ହେଇସାରିଲାଣି ହଉ ରଖ
ହଉ
ହଁ